ଲ।
ହଁ ଭାଇ କୁହ।
ଆଉ ଭାଇ କଣ କରୁଚ?
ଆ ଏ-ଏ-ଏଇଠି କ ଆ ଘରେ ଅଛି ଆଉ।
ଉ ନେଲ ଭାଈ ମେସେଜ କଲେ ତମ ମେସେଜ ଆସୁନି ନା ଭାବିଲି ତମେ ପଳେଇଲ ନା କଣ।
ନାଇଁ ମୁଁ ଆଉ ଜଣଙ୍କ ସାଙ୍ଗେ କଥା ହଉଥିଲି ଏଇଠି ହବ ଭାଇ ଜିିଏ ଦେଇଥିଲା ମତା ଏଇ। ତାଙ୍କ ସାଙ୍ଗ ରେ କଥା ହଉଥିଲି ଆଉ।
ଓହୋ ମୁଁ ବି ଜଣଙ୍କ ସହିତ କଥା ହଉଥିଲି ଏବେ ହେଲା ଟାଇମ ଜଣା ଯାଉନଥିଲା। କିନ୍ତୁ ଥରେ କଲ ଲାଗିଲା ପରେ ତାପରେ ଗୋଟେ ଗ୍ଲିସ୍ ଟା ଦେଖି ଦଉଛି ଆଉ।
ଓଃ ମୋର ତ ଗୋଟେ ମାନେ କଟିଗଲା କଟିଗଲା ମନକୁ ଜିଏ କହିବ।
ହଁ ମାନେ ହୁଁ ଆପ ବିଷୟରେ। ଏଥିରେ ଭାଇ ଆପ୍ ବିଷୟରେ ବେଶୀ କଥା ହବାନି ସେ କାଟି ଦଉଛି ବଧେ ସେ
ଓହୋ ସେଇଆ।
ହେଇଥିବ ସେ ଆପ ବିଷୟରେ କଥା ହବାନି ଏତେ ସେମିତି ନର୍ମାଲ କଥା ହବା ଆଉ।
ହଉ ଆଉ।
ହୁଁ ଆଉ। ହୁଁ ମୁଁ ଏବେ ତ କିଛି ଖାଇନି ଖରାବେଳେ ଖାଇଥିଲି ସେ ଭାତ ଡାଲି କଲରା ଆଳୁ ଭଜା ଆଉ ସେଇ ଆଳୁ ସିଝାଟା ହେଇଥିଲା ସେଇଟା ଦେଇକି ଖାଇ ଦେଇଥିଲି ଆଉ।
ଓହୋ ମୁଁ ବିସ୍କୁଟ ଖାଇଥିଲି ଆଉ।
ଖରା ବେଳେ ବିସ୍କୁଟ।
ନାଇଁ ଏବେ ଖାଇଥିଲି ଜଷ୍ଟ
ଓହୋ ଆଉ ଖରା ବେଳେ?
ଖରାବେଳେ ଭାତ ଡାଲି ଭଜା।
ଓ ହୋ।
ଆଉ ତମେ କଣ ଖେ ଖେଳା ଖେଳି କରୁଛନ୍ତି ନା।
ହଁ ମାନେ ଅନଲାଇନ ନା ଅଫଲାଇନି?
ଅଫଲାଇନ୍।
ଅଫ ଲାଇନି ଆମେ କ୍ରିକେଟ ଖେଳୁ ଚାରିଟା ବେଳେ।
କ୍ରିକେଟ ଖେଳ ଆଉ ତମ ସେପଟେ ଫୁଟବଲ ଫୁଟବଲ କିଛି ଖେଳନି।
ଷ୍ଟାଡିୟମ ଭିତରେ ସିଆଡେ ଖେଳା ହୁଏ ଇଆଡେ ତ କିଛି ଖେଳ ହୁଏନି ଏଟେ।
ଓହୋ।
ଖେଳନ୍ତି ସେମାନେ ଫୁଟବଲ ଖେଳନ୍ତି ଆମେ ତ ଫୁଟବଲ ମାନେ ସ୍କୁଲ ଥିଲାବେଳେ ଭାଇ ଶୁଣ ଆମେ ସ୍କୁଲ ଥିଲ ନା ଗୋଟେ ମଜାକଥା କହୁଚି ଶୁଣ। ଆମେ ସ୍କୁଲ ରେ ଥିଲୁ ଆମ ପିଟି ସାର୍ କଣ କଲେ କୁହନି ଆମକୁ ଫୁଟବଲ ଟ୍ରେନିଂ ଦଉଥିଲେ ହେଲା ଆମେ ମାନେ ଅଲଗା ସ୍କୁଲୁ ଆସିଲା ଗୋଟେ କ୍ରୀଡ଼ା ଭଳିଆ ସେ ସେଇ ସ୍କୁଲରେ ଅଲଗା ସ୍କୁଲରେ ସେଇଠି ଯଉଠୁ ଗୋଟେ ସରକାରୀ ସ୍କୁଲ ଟା ଅଛି ହେଲା। ମାନେ ଫୁଲ ସରକାର ଯୋଉଟା ପ୍ରାଇମାରୀ ମାନେ ଇଏ ତ ଇଏ ଗମେଣ୍ଟ ନୁହେଁ ଫୁଲ ସରକାରୀ ତ ଫୁଲ ଗମେଣ୍ଟ। ଯଉଟା ସେଇଥିରେ ମାନେ ଆସିଲା ଖେଳ ପାଇଁ ସବୁ ଖେଳ କବାଡି ଫୁଟବଲ ତ କ୍ରିକେଟ ଫ୍ରିକେଟ ଆସିଥିଲା ଖୋ ଖୋ ସେଇ ସବୁ ଆସିଥିଲା ହେଲା ଡ୍ରଇଙ୍ଗ ଫ୍ରଇଙ୍ଗ ସବୁ ଆମକୁ ଡାକିଥିଲା ଆମେ ଖାଲି ଆମ ସ୍କୁଲ ରେ ପାଞ୍ଚ ଜଣ ଫୁଟବଲ ଖେଳୁଥିଲୁ ହା ମୁଁ ଆଉ ଜଣେ ଚାରି ଜଣ ସାଙ୍ଗ ଆଉ ସେମାନେ କଣ କଲେ କୁହନି ଆମେ ସବୁ ଫୁଟବଲ ଖେଳିବୁ ବର୍ଷା ଦୀନ୍ ଦିନ ହେଲା। ଆମ ଷ୍ଟାଡିୟମ ଟା ଅଛି ପାଖରେ ସ୍କୁଲ ରୁ ଯିବୁ ବର୍ଷା ଦିନେ କାଦୁଅ ହେଇଛି ପିଚ୍ ଟା ହେଲା ଆମେ ଖେଳୁଛୁ ଦୁଈ ଜଣ ଓଲଟି ପଡ଼ିଲେ। ତଥାପି ଆମେ କହୁଛୁ ନା ଖେଳିବା ଆଉ ଆମର ଅଛି ଆଉ ଆମେ ଖେଳିବୁ ସେମାନେ ପଡ଼ିଲେ କଣ ଆମେ ପଢିବା। ପାଞ୍ଚ ଜଣ ଯାକ ପଢିଛୁ ଭାଇ କାଦ ହେଇକି ପଢିଛୁ କ୍ଲାସ ଟୁ ବ୍ୟାଗ କିଏ ଆଣିବ। କାହାକୁ କହିବୁ ବ୍ୟାଗ୍ ଆଣିବ ସମସ୍ତେ ତ ପଳେଇଲା ଭିତରେ ଆମେ ବାହାରେ ଛିଡ଼ା ହେଇଛୁ ପ୍ରିନ୍ସିପାଲ ମାନେ ଆମର ହେଡ୍ ମାଷ୍ଟର ସେ ଆସିଲା ବୋଲି ସେଇଠି କଣ ପାଇଁ ଛିଡ଼ା ହେଇଚ ଆସୁନ ଛୁଟି ହେଇଗଲା ବ୍ୟାଗ୍ ନେବା ଲାଷ୍ଟ ପିରିୟଡ ଟା ଥିଲା। କହିଲା ବ୍ୟାଗ ନେଇଯାଅ ଆମ ସାର୍ ସାର୍ ଯଦି ଆମ ପଛରୁ ଅବସ୍ଥା ଦେଖିବେ ସାମ୍ନା ଟା ତ ଧୋଇ ଦେଇଛୁ ହେଲା ସାମ୍ନାାରେ ଏତେ ଲାଗି ପ୍ୟାଣ୍ଟ ଫ୍ୟଣ୍ଟ ଧଇ ଦେଇଛୁ। ପଛରୁ ସାର୍ ଟିକେ ପୁରା ଓଦା କାଦୁଅ।
ଏଇଗୁା କ ଖାଲିୁ ଷ୍ଟାଡିୟମ ମାନେ ତାପନ୍ତ ଆମ ପାଇଁ ଷ୍ଟାଡିୟମ ବନ୍ଦ କରିଦେଲେ କହିଲା ଖେଳିବାକୁ ଯାଅନି ତମେ ମାନେ ତମେ ଯାହା ବଦମାସ୍ ହୋଉଚ୍ଚ ଲୋକମାନେ ଦେଖିଲେ କଣ ଭାବି ଆଉ ସ୍କୁଲ୍ ମାନେ ରେପୁଟେଷନ୍ କମ୍ କରିଦେଉଛ ତ ତମେ ଆଉ ଯିବନି ଖେଳିବାକୁ। ମାନେ ତାପରେ ଆସିତ ଅଲଗା ସ୍କୁଲୁ ଆସିଥିଲେ ଆମେ ଯାଇଥିଲୁ ହେଲା। ସେଇଠି ସେଇଠି ଯାଇକି ଦେଖି ହେଲେ ଆମେ ତ ସବୁ ଆଡୁତାଡୁ ପ୍ଲେୟର ଖାଲି ଆମ ଭିତରୁ ଜଣେ ଭଲ ଖେଳିଥିଲା ସେ ସବୁବେଳେ ଖେଳୁଥ ଆଉ ଆମେ ଚାର ଜଣ ହୋଉଚୁ ଆଡୁ ତାଡୁ ପ୍ଲେୟାର, ଖାଲି ସେମିତି ଗୋଡ ବୁଲେଇବା କ ବୁଲେଇ ଦୋଉଥିଲୁ ଆଉ ପାସ୍ ଫାସ୍ ଆମେ କିଛି ନା ଆମେ ସେମିତି ମାଡ଼ଗୋଳ ଖେଦି ଦେବୁ ଖେଳିବୁ ଆଉ ଆମେ ସେଇ ଷ୍ଟାଇଲ ରେ ସ୍କୁଲ ଗଲୁ କଣ କରିବୁ କିୟୋଣ ଖେଳିବୁ ଆମେ ଜ କେହି ବୁଟ ନେଇଯାଇନାହାନ୍ତି ମୁଁ ଆଉ ସେଇ ପିଲାଟା ଖାଲି ବୁଟ ନେଇ ଯିଏ ଭଲ ଖେଳେ ହେଲା ବୁଟ ନେଇଯାଇଚୁ ବୁଟ ନଥିଲେ ଆଲ୍ଲାଉ ନାଇଁ। ମୁଁ ତ ଭାବୁଥିଲ ଆଉ ଖେଳିବିନି ହେଲା ମାନେ ଏତ ଭଲ ପ୍ଲେୟର ସହିତ ମୁଁ ଖଳିବି ମୋତ ଟିକେ ଖରାପ ଲାଗେନି ମୁଁ ସାର୍ କହଲି ସାର୍ ମ ପେଟ କାଟୁଛି ମୁଁ ଖେଳିପାରିବିନି ତ କହିଲି ହୋଉ ନ ଖେଳିଲେ ସିଆଡେ ଜା କବାଡି ଫବାଡି ରେ କଣ ନାଁ ଲେଖେ ସେମାନେ ତିନି ଜଣ ସେ ଜଣେ ଫୁଟବଲ ଖେଳିଲେ ଆଉ ଜଣେ ତିନି ଜଣ କବାଡି ଖେଳିଲେ ମୁଁ ତ ବାହାନା ଦେଇେଇଛି ସାର୍ ମୁଁ ପେଟ ଫେଟ କାଟୁଚି ମୁଁ ଆଉ ଖେଳିବାରିବିନି ଆଉ ମୁଁ ଖାଲି ଛିଡାଇକି ଦେଖୁଚି। ଆମର ତାଙ୍କ ଭିତରେ ଜଣେ ପୁରା ପତଳା କାଠି ଭଳିଆ ସେ ଖେଲୁଚି କବାଡି ହେଲା ତାକୁ ଟେକି କି କିି ରଖିଲେ ଦୁଇ ମିନିଟ୍ ଖଣ୍ଡ ସେଇଠି କବାଡିରେ। ସେ କବାଡି କବାଡି କହୁଚି ଛାଡ କବାଡି ରା ଟା ଛାଡିଦେ ନହେଲେ ତ ଛାଡି ଦିଅୁ ସେ କବାଡି କବା କହୁଚି କାଟି ଭଳିଆ ଆ ରଙ୍ଗୀ କି କବାଡି କବାଡି ହଉଚି। ତାପରେ ଖାଇବା ଦିଆ ହେଲା ଆମେ ଖାଇ ପିଇକି ପଳେଇଲୁ ମୁଁ କିଛି ନ କରିକି ଖାଇଦେଲି। ବେଗି ପିକ ପଳାଇ ଆଇଲୁ।
ଓହୋ।
ସେଇ ଆଉ ଫୁଟବଲ ଏଠି ଏତେ ହୁଏନି ଆଉ ତମର?
ଆମର ଏପଟେ ଖାଲି ସ୍କୁଲ ପିଲାଗୁରା ଖାଲି ଖୋ ଖୋ ଖେଳାନ୍ତି। ନହେଲେ କ୍ରିକେଟ ବି ଦିଅନ୍ତିନି ଏତେ, ଏଇଠି ଏବେ ଗାଁରେ ରହିଲାଠୁ କ୍ରିକେଟ ଖେଳୁଛୁ ଆଉ।
ଆମେ କ୍ରିକେଟ ଖେଳୁଥିଲୁ ଆମ ଯୋଉଠି ମୁଁ ଛୋଟବେଳୁ ପଢୁଥିଲି ସପ୍ତମ ସେଇଠି ମାନେ ପ୍ରାଇଭେଟ ମ୍ୟାଚ୍ ଟା ହୋଉଥିଲା ହେଲା ମାନେ ପ୍ରାଇଭେଟ୍ ହୋହୁଚି ସରି ପ୍ରାଇଭେଟ୍ ସ୍କୁଲ୍ ରେ ମ୍ୟାଚ୍ ଟା ହୋଉଥିଲା ଆମ ଚତର୍ଥ ପଞ୍ଚମ ଶ୍ରେଣୀ ଭିତରେ ଆମେ ଚତୁର୍ଥ ଆମ ଉପରି ବ୍ୟାଚ ସହିତ ଆମର ଥିଲା।
ହଁ।
ଭଲ ଜଣେ ଓମ୍ପେର୍ ଯୋ ହେଇଥିଲା ଆମ ଗାଁ ହେଇଥିଲା ଗୋଟେ ଭାଇ ବଡ ସେ ନବମ ପଢୁଥିଲା ବଧେ ସେତେବେଳେ ସେ ଅମ୍ପାୟାର ଜ ଇଏ ଖେଳିଲା ବୋଲିଂ କରିଥିଲା ଜଣେ ଆମ କ୍ଲାସ ର ପି ସେମାନେ ସେଇ ଇଏ ଥ୍ରୋ ଟା ଥ୍ରୋ କର ଭଳିଆ ବୋଲିଙ୍ଗ ଆଉ କେଚା। ସେ ପକେଇଲା ସେ ଅମ୍ପାର ଜଗେଇଥିଲା ତାର ଭୁଲ ଭାଲ ଜାଗାରେ ବାଜିଗଲା ଆଉ। ଅମ୍ପୟାର ସେଠି ରହିଗଲା ୱିକେଟ୍‌ଖେଳିବା ଆଗରୁ ଅମ୍ପୟାର ଟା ଗଳି ପଡିଲା ଆଉ ମାନେ ବୁଝାରୁଛ ତା ଟ୍ୟାଲେଟ୍ କେମିତି ହେଲା? ଓ ଅମ୍ପୟାର ୱିକେଟ୍‌ ନ କ ଅମ୍ପାୟର ଗଳେଇ ଆମେ
ତାପରେ ଅମ୍ପୟା ଏକାଥରେ ଖତର ଆ
ଅମ୍ପୋର କୋହୁଚି ୟାର ଲକ୍ଷ୍ୟ ଭଲ ଦିଏ ୟାର ଲକ୍ଷ୍ୟ ବୋହୁତ ଖରାପ୍ ୟାକୁ ଆଗେ ତାଙ୍କ ଟିମରୁ ଆଉ ସେ ତଥାପି ଖେଳିଲା ଆଉେ ସେ ଥ୍ରୋ କରିଛି ଅ ଅଁ ଷ୍ଟମ୍ପ ରେ ଥର କରଚି ଅମ୍ପାୟର ଦେହରେ ବୋଲିଂ କରୁଚି ଅମ୍ପାୟାର ଦେହ ରେ ସେ ଖାଲି ଅମ୍ପାୟାର ଆଡ଼େ ତାର ନଜର।
ଅମ୍ପାର ଉପରେ ଟିକେ ଅଛି ଇଏ ଆଉ ସତ୍ୟତା ଆଉ।
ହୁଁ। ଆଉ
ଆଉ କଣ ଆଉ ତମେ କେତେ ଭାଇ?
ଆଁ।
ତମେ କେତେ କେତେ ଭାଇ?
ଆମେ ଦୁଇ ଭାଇ।
ଓ ଆମେ ତ ଦି ଭାଇ ଆଉ।
ଆଉ ଭଉଣୀ ଭଉଣୀ ଅଛନ୍ତି ନା ନାହାନ୍ତି?
ନାଇଁ ଭଉଣୀ ନାହାନ୍ତି ଆମର ଏଠି। ଅହୋ ମାନେ ତିନି ଜଣ ଆଉ
ହଁ
ଆଉ ତମ ଭାଇ କଣ କରନ୍ତି
ଭାଇ ସେ ଯାଏ ମେଡିସିନ୍‌ଷ୍ଟୋର ରେ ରୁହେପ୍ଲସ୍‌ ଥ୍ରୀ ଲି କପ୍ଟ ମ ପ୍ଲ ମେଡ଼ିସିନ୍ ଷ୍ଟୋରରେ ରହୁଥିଲା ପ୍ଲସ୍ ପ୍ସ୍ ଥ୍ରୀ କମ୍ପ୍ଲିଟ୍ଥିଲା ସେ ପ୍ଲସ୍ ଥ୍ରୀ କଣ୍ଟିନ
ଅହୋ ଆଉ ତମ ଭଉଣୀ
ଭଉଣୀ ଏବେ ପ୍ଲସ୍ ଟୁ
ଓ ତମର ବି ପ୍ଲସ୍ ଥ୍ରୀ ଆଉ
ହଁ ମୁଁ ମଝିରେ ପଡିଛି ଆଉ
ଆଉ କଣ
ଆଉ ମୁଁ ଥିଲି ତମେ ମାନେ ଏମିତି କିଛି ଅଛି ତମ ମଜା ତୁମ ଲାଇଫ ରେ ମାନେ ସାଙ୍ଗ ସାଙ୍ଗ ସହିତ ଦଶମ୍ ସ୍କୁଲ ଲାଇଫ୍‌ରେ ଯାହା ହେଲେ ଥିବ ମୋର ବି ଏବେ ବହୁତ ଅଛି କହିଲେ ଏବେ ସରିବନି ତମେ ଗୋଟେ କୁହ ମୁଁ ଗୋଟେ ଏତେ ମୁଁ ଖାଲି କହିଦେବି ଯାଉଥିବି ରାଉ ରା ହେଇଥିବି ଭଲ ଲାଗିବନି ତମେ ଗୋଟେ କୁହ ମଁ ତ ବହୁତ ଅଛି ଆଉୋଟେ କିହିବି ତମେ ତମେ କଲ୍ କଲେ ମୁଁ ଆଉ ଗୋଟେ କହିବି
ଏମିତି କହିବାକୁ କଥା ଭଲ ଲାଗେନି
ହୁଁ
ଗଲାଣି ଯେ ତଥାପି ଗୋଟେ କଥା ଶୁଣ ଆଉ ହଉଛି ଆମର କଣେ ଥିଲେ ସାର୍ ଥିଲେ ମାନେ କଣ କହିଲ ଅଟୋମେଟିକ୍
ହଁ
ଗୋଟେ ପଟେ ସାରଥିଲେ ଆମେ କ୍ରିକେଟ ଖେଳୁଥିଲୁ ଆମର ତାଙ୍କ ଉପରେ ସବୁ ରାଗ ଥିଲା ହଁ ସିଏ କଣ କରନ୍ତି ଖେଳେଇ ଦିଅନ୍ତି ଇଏ କହନ୍ତି ମାନେ ଖାଲି ଚିଡିମିଳି କୁହନ୍ତି
ହ
ଗୁରୁ ଆରେ ହୁଅନ୍ତେ ଥରେ ମିଶିକି ତାଙ୍କୁ ଖାଲି ମା ମାନେ କଣ କହିଲ କ୍ରିକେଟ୍‌ଖେଳିବାନି ମାଇଲ୍‌ତାଙ୍କ ବଲ ଆଉ
ହୁଁ
ଭଲ ମାଇଲରେ ତାଙ୍କର ମାନେ ଗୋଟେ ବାଜିଗଲା ଇଏରେ ଆଉ
ହୁଁ!
ମାନେ ଯୋଉ ପ୍ରାଇଭେଟ ଇଏରେ!
ହୁଁ! ଭୁଲ ଭାଲ ଜାଗା ରେ ବାଜିଗଲା ଓ ହୋ ତାପରେ!
ତାପରେ ବାଜିଗଲା ଯେ, ଆଉ ଏଠି କେହି ଏଠି କେହି ରହିଲେନି! ସବୁତକ ଯିଏ ଯୁଆଡେ ଫେରାର!
ହୁଁ, ହେଁ -କିଏ ତମେ ପକେଇଥିଲ ବଲ?
ନାଇଁ ମାନେ ଖେଳୁ ଥ୍ରୋ ମାରୁ ଇଏ ମାରୁଛନ୍ତି, ଇଏ ହେଲାସବୁ କରୁଛନ୍ତି! ଆଉ ଙ୍କ କହ?
ହୁଁ, ହୁଁ ଭାଇ ଟିକେ ରୁହ ଖାଲି, ହଁ!
ତୁ ରହୁନୁ କିଏଁ!
ହୁଁ
ହ
ହଁ, କୁହ!
ଆଉ କଣ କୁହ ତମେ?
ଆଉ, ମୋ ଆଡ ଶୁଣ! ଏଇଟା ଅଧା କହିବା ଅଧା ପର କହିବା ମାନେ ଆମର ଗୋଟେ ପିଲା ଥିଲା ହେଲା ହୁଁ, ତା! ନା ହଉ କହି ହବନି ଯାାଇଁ ନା ଗୋଟେ ଗୋଇଟେ ପିଲା ପୁରା ଏକ ଜିଦିଆ ଯାହା କୁହନ୍ତି। ସିଏ ଥିଲା ସେମିତି ହେଲା, ଆମର ହେଡମାଷ୍ଟର ପଢୁଛନ୍ତି ଲାଇଫ ସାଇନ୍ସ। ସେ ବଢିଆ ପଢ଼ାନ୍ତି ହେଲା, ସେ ଡାକୁଛନ୍ତି ମଝିରେ ନୋଟସ ଡାକୁଛନ୍ତି।
ହୁଁ।
ସେ ନୋଟସ ଡାକୁଛନ୍ତି ଆମେ ସବୁ ଲେଖୁଛୁ ଆଉ କିଏ ଲେଖୁଛି କିଏ ଲେଖୁନି ବୋଧେ ସାର୍ ମାନେ ଟିକେ। ତାଙ୍କ ଆଖି ଟିକେ ଥିଲା, ମାନେ କେମିତି କୁହନି? ଟେରା ଟାଇପର। ତାଙ୍କର ଆଉ ସେ ଅନେଇବେ ଗୋଟେ ଆଡେ, ନଜର ଥିବା ଆଉ ଗୋଟେ ଆଡେ, ସେ ତମ ଆଡେ ଯଦି ଅନେଇକି ଏ ଉଠୁ ତମେ ପୁରା ଡରିକି ଛାନିଆଇଯିବ ତ ଯୋଉ ମାଡ ସେ ମାରନ୍ତି। ଆଉ ଆଉ ଜଣ କ ହଁ ଶୁଣ ସେମିତି ନାଇଁ ଆଉ ମୁଁ ସେଇ କଥା ଶୁଣ ସେ ପଛରେ ବସିଛି ହେଲା। ସେ ପଚର ବସିଥିଲା। ଆମ କରୋନା ବ୍ୟାକ୍ସ ଟାଇମ୍ ଆମ ରୋଲ ନମ୍ବର ସବୁ ବେଞ୍ଚରେ ମରାଇଥିଲା କିଏ କୋଉଠି ବସିବ। ତାର ପଡ଼ିଥିଲା ପଛରେ ନୂଆ ନୂଆ ନବମ ରେ।
ହୁଁ।
ସିଏ ମାନେ କଣ କଲା? ଆ ସାର୍ ତାକୁ ତା ପାଖରେ ଗ ସାର୍ ଦେଖିଲେ ତା ଖାତାରେ ସେ କିି ସାତ ପାଚିଲ ହେଇ ଛିଡ଼ା ହ ଛିଡ଼ା ହଉନି ଏକା ଦିଦିକି। ଦୁଇ ଥର ଖଣ୍ଡେ ସାର୍ କହିଲେ। ଛିଡା ହୋ ଛିଡା ହେଲାନି ତାପରେ ଗୋଟେ ଚାପୁଡ ମଇଲେ ଛିଡା ସେତେବେଳେ କହୁଛି ଶୁଣିପାରୁନୁ ଛିଡା ହେବାକୁ କହୁଛି ସେ ହେଲା ହେଲା ସାର୍ କୁ କହୁଛି ସାର୍ ମତେ ମାଇଲେ କଣ ପାଇଁ? ମାନେ ଏମିତି ପିଲା ସାରଙ୍କୁ କହୁଛି ସାରମତେ ମାଇଲେ କଣ ପାଇଁ ତାପ ରେ ସାରଙ୍କୁ କହୁଛି ବାଲି ବାଲିିକ ଭ ଖାତାରେ ଲେଖନୀ ମୋ ପାଇଁ ସେ ସେଇଠି ମାନେ ମୋ ଘର ପାଖ ତା ଘର ସେମାନେ ସେଇଠି ମୋତେ ହେଇ କହୁଛି ହେଲା ସାର୍ ମୁଁ ଘରେ ଯାଇକି ସାଙ୍ଗ ପାଖରେ ଦେଖିକି ଲେଖି ପାରିବିନି। ସାର୍ ସେଠି ଆଉ ଗୋଟେ ଚଟକଣା ବଷଇଦେଲେ ତୁ ଯଦି ସାଙ୍ଗ ପାଖରୁ ଦେଖିକି ଲେଖିବୁ ସ୍କୁଲ କଣ ପାଇଁ ଆସିଛୁ? ସ୍କୁଲ ପାଠ ତ ତୋ ସାଙ୍ଗ ପାଖରୁ ପଚାରି କି ଲେଖିଦବୁ। ହଉ ଭାଇ, ଆଉ କଥା ମୁଁ ନହେଲେ ପରେ କହିବି ଆଉ। ତମେ ଲଗେଇବ ତମେ କହିବ ଆଉ, ମୁଁ ରଖୁଛି ହେଲା। ହୁଁ।